ହୁଁ। ଜୟ ଜଗନ୍ନାଥ ଭାଇ।
ସ୍ପିକର ଟା ନାହି କି? ହାଲୋ।
ଜୟ ଜଗନ୍ନାଥ ଭାଇ। କଣ କରୁଛନ୍ତି?
ଏଇଠି ବସିଛୁ ଛାତ ଉପରେ।
ଆଚ୍ଛା ଆଉ ତମ ଗାଁରେ ଭାଇ କି କି ମନ୍ଦିର ଅଛି?
ଶିବ ମନ୍ଦିର, ଝରଣେଶ୍ଵର ମନ୍ଦିର।
ଆଉ।
କଣ କରୁଛ ତମେ?
ମୁଁ ଏଇନା ବସି ଚିକେନ କରୁଛି ଆଜ୍ଞା। ମୁଁ ଏ ହଁ ଚା ଚି ରୋଷେଇ ଆମର ଆଉ।
ଆ ଆଜି ଚିକେନ ନା ଆଉ କଣ?
ଚିକେନ ଆଉ ଟିକେ ପରେ ଚିକେନ ପକୋଡା ହେଇଥିଲା।
ଖାଲି ଚିକେନ ପକୋଡା?
ହଁ।
ରୁଟି ଫୁଟି।
ରୁଟି ତ କିଣିକି ଆଣି ଆସିଛୁ ଆଉ।
ହୁଁ ହୁଁ।
ଆଚ୍ଛା ଭାଇ ମତେ ଗୋଟେ କଥା କୁହ ହଁ ଆଚ୍ଛା ଭାଇ ମ କଥା କୁହ। ଯେତେବେଳେ ସୀତା ଭିକ୍ଷା ଦେଇଥିଲେ ରାବଣକୁ ସେ କୋଉ ହାତରେ ଭିକ୍ଷା ଦେଇଥିଲେ?
ଡାହାଣ ହାତରେ।
ଡ଼ାହାଣ ହାତରେ।
ହଁ।
ଓ ହୋ।
ତାପରେ ଲକ୍ଷ୍ମଣ ଆସିକି ଗାର ଟାଣି ଦେଇଥିଲେ।
ସୀତାଙ୍କୁ ବା ରାମ ହରଣ କରିଥିଲେ।
ହଁ ନାଇଁ ନାଇଁ ରାବଣ।
ଆଛା ଆଚ୍ଛା ଆ ତାହରେ କଣ କଥା କହ ଭାଇ ଆମର ସେଇ ଟାଇମରେ କଣ କହିଲେ ଲାଇନ୍ ଟା ଅବିକା ଆଉ ଦେଖିପାଇଲିନି ସେଇ ଟାଇମରେ ଦେଖୁଥିଲି ସେପଟେ ଲାଇନଟା କଟିଗଲା।
ଆଛା ଆଉ କଣ ମୁଭି ଫୁବି ଡାଉନ୍ ଲୋଡ କରିଛନ୍ତି ଫିଲିମ୍
ହଁ ଚାଲିଥିଲା ତ କଣ ହେଟା ଗୋଟେ ଦେଖୁଥିଲି ଚାରିଧାମ।
ଚାରିଧାମ
ହଁ।
ଅଲଗା କିଛି ନୂଆ ଆସିଛି ଫିଲ୍ମ ନା ନାଇଁ?
ନୂଆ ଜାଣିନି ତମେ ଜାଣିଛ କି?
ହଁ ଆସ୍ ସ୍ପାଇଡରମାନ ଆସିଛି ତିରିଶ ତାରିଖ ଲଞ୍ଚ ହେଇଥିଲା। ଟକ୍ସିକ ଆସିବ ଆଉରି ନାଇଁ ଏବେ ତ ଆସିନି ସାଇ
ଆଛା ଏଇଟା କୋଉ ସାଇଟରେ ଡାଉନ୍ ଲୋଡ୍ କରୁଛନ୍ତି କି ଭାଇ?
ଏଚ ଡି ଅଫ ପଡିବ ହୁଁ ହୁଁ ହୁଁ
ଆଉ କୋଉ ଫିଲିମ୍ ଏବେ ଟ୍ରେଣ୍ଡ ଅଛି କହୁନାହାନ୍ତି ଡାଉନ୍ ଲୋଡ କରିବି।
ଟ୍ରେଣ୍ଡ ନୂଆ ହିଁ ଲଞ୍ଚ ହେଇଛି ଏଇଟା ତ ସ୍ପାଇଡର ମ୍ୟାନ ତ ଲଞ୍ଚ ହେଇଛି ନୂଆଟା। ନହେଲେ ଦେଖିବେ ଯଦି ଅଭତାର ଦେଖିବେ ସବୁ ହଲିଉଡ ମୁଭି ଗୁରା।
ହଁ ହଁ ହଁ ହଁ ଆକ୍ସନ ଫାକ୍ସନ ଯେମ
ହୁଁ ଆକ୍ସନ ଅଛି ଆକ୍ସନ ଅଛି। ଆଉ କୋଉ ମୁଭି ଭଲ ଲାଗେ ଦେଖିବା ପାଇଁ?
ମତେ ତ ଓଡିଆ ଫିଲିମି ଆଉ ମୁଁ ଆଉ ହିନ୍ଦୀ ଫିଲିମ ଦେଖିନି । ହୁଁ
ହୁଁ ଓଡିଆ ମୁଭି ତ ଏବେ କିଛି ବାହାରିନି ନୂଆ ବାହାରୁ ଦେଖିଆ ଆଉ।
ହୁଁ ଆରେ ଭାଇ ତମ ଆଡେ କୋଉ ତେଲରେ ରୋଷେଇ କରନ୍ତି?
କଣ କହିଲେ?
ତମ ଆଡେ କୋଉ ତେଲରେ ରୋଷେଇ କରନ୍ତି?
ଆମର ନଡିଆ ତେଲରେ।
ନଡିଆ ତେଲରେ ଆମର ଏଠି ଚାଲିଛି ତ ଆଉ। ସୋରିଷ ତେଲ ରୋଷେଇ ଆଉ
ଆଉ ବର୍ଷା ବର୍ଷା ହଉଛି ନା ସିଆଡେ ନା ନାଇଁ?
ନାହିଁ ବର୍ଷା ନାହିଁ।
ଆମ ଆଡେ ତ ବହୁତ ଜୋରସରେ ବର୍ଷା ହଉଛି।
ଆଚ୍ଛା ଆଚ୍ଛା।
ବର୍ଷା ହଉନି ତାହେଲେ ନାଇଁ।
ନା ଆମ ଆଡେ ଖରା ପକେଇଚି ଏଇନା।
କେତେଟା ହେଇଚି କେତେଟା ଏବେ ଟାଇମ କେତେଟା ହେଇଛି? ସମୟ।
ଆମର ହେଇଛି ନଅଟା।
ତମେ ଆମେରିକାରେ ରହୁଚ ତମେ ଆଉ।
ନାଇଁ ନାଇଁ ସ୍ ଖରାମାନେ କଣ ବାହାରେ କି ଟିଭିରେ ନା। ଟିଭିରେ ଖରା ପକେଇଛି ଆମର ତ ଲାଇନି ନାଇଁ ଆସନି, ତମର ଲାଇନ ଅଛି?
ହୁଁ ଆମର ଲାଇନ ଆଇଲାଣି।
ଆଚ୍ଛା ଆଚ୍ଛା।
ଆଉ କାଲିର ଫା କାଲିର ପାଇଁ କାଲି ପ୍ଲାନିଂ କଣ ଫେରେ?
କାଲି ତ ଗୁରୁବାର ନା।
ହୁଁ।
କାଲି ଟିକେ ଯିବି ଠାକୁରାଣୀଙ୍କ ପାଖକୁ। ଦର୍ଶନ କରିବି ତାପରେ ଟିକେ ଯିବି ମାମୁଁ ଘର।
ହୁଁ।
ମାମୁଁଙ୍କ ଦେହ ଖରାପ ଅଛି ଟିକେ ଯିବି ବୋଉ କୁ ନେଇକି ନାଆଁ ଏ ବୋଉକୁ ନେଇକି ମାମଁ ଘର ଯିବିି ଟିକେ ମାମୁଁ ଙ୍କୁ ଦେଖା କରିକି ପୁଣି ଆସିବି।
ଆ ଏକାଥରେ ପୁଅଟାକୁ ବି ନେଇଯିବୁ ଯେ ମାର୍କେଟେ ଆଡେ ପେଣ୍ଟ ସାର୍ଟ କିଣି କେମିତି ଏନେ ପେକେଦେରେ ପଳେଇବ ସିଆଡ଼େ ସିଆଡ଼େ ଆଉ।
ମୋ ପୁଅ କଥା କହୁଛନ୍ତି କି?
ନାଇଁ ତମ ଭାଇ କଥା।
ଭାଇ ମୋର ନାହାନ୍ତି ତ।
ଆଉ
ନା।
ହେଁ କହୁଥିଲେ ଅଛି ବୋଲି ଗୋଟେ
ନାଇଁ ନାହିଁ।
ଆଉ
ଆଁ ଆଉ ସ୍ୱପ୍ନ ଦେଖିଥିବ ଆଉ ହୁଁ। ଆଉ ଭାଇ ଯୋଉ କଣ କହିଲ ତମେ କପିଳାସ ମୋ ବିଷୟରେ କଣ କଣ ଜାଣିଛ କହିଲ?
ତେରଶହ ବାଉନ ପାହାଚ ଜାଣିଚି ଡେଁ ତାଙ୍କର ଉପସ୍ଥିତ ଦେ ଗାଁ ରୁ ଜଷ୍ଟ ଗୋଟେ ଦି କିଲୋମିଟର ଆଗକୁ କା ଆମ ଆମ ଲୋକେସନରୁୁ ବତିଶ କିଲୋମିଟର ଦୂର। ଢେଙ୍କାନାଳରେ ଯାଉଛି। ଆଉ ସେଇଠି ବହୁତ ସାରା ଯେତିକି ସବୁ ଅଛ ଦିନା ଆମର ପୂଜାରୀ ସବୁ ଠକିକିନି ପଇସା ନଉଛନ୍ତି।
ହଁ।
ଠିଆ ନାଁରେ ଆମର ପଇସା କାଟି ଦଉଛନ୍ତି।
ଆଚ୍ଛା ଆଚ୍ଛା।
ଏମିତି ସବୁ ଚାଲିଛି ଦର୍ଶନ ମିଳୁଛି ଭଗବାନଙ୍କର ଆଉ। ଆଉ ବାରବାଙ୍କ କ ଅଛି ବାଇକ ନେଇକିନି ବି ଯାଇପାରିବ। ପାହାଚ ଚଢ଼ିକିନି ବି ଚାଲିପାରିବ।
ଆ ମୋର ଟିକେ କପିଳାସ ଯିବାର ପ୍ଲାନ ଥିଲା ତ। ହେଲେ ଯାଇପାରୁନି ଜାଣିନି ସେ ବିଷୟରେ ତ।
ହୁଁ। ଯିବେ ହାରି କୋଉଦିନ ସାଙ୍ଗ ମାନଙ୍କ ସହିତ ବୁଲିଯିବେ ହାରି ଆଉ।
ହୁଁ।
ଆଉ ପାଠ ପଢା କେମିତି ଚାଲିଛି?
ପଢାପଢି ଭାଇ ସରିଲାଣି ମୋର।
ସଇଲାଣି?
ଆଜ୍ଞା।
ଏବେ ତାହେଲେ କଣ କରୁଛ? ବେକାରିଆ।
ଏବେ ବେକାରିଆ ହେଇ ଗାଁରେ ବୁଲୁଛୁ ଆଉ।
ଆମର ପ୍ରଧାନମନ୍ତ୍ରୀ ବେକାରିଆ ଯୋଜନା ବାହାରିଛି। ଆପ୍ଲାଇ କରିଦିଅନ୍ତୁ ମା ମନ୍ଥଲୀ ମନ୍ଥଲୀ ପଇସା ଆସିବ ଭତ୍ତା।
ଏରେ ତ ସମସ୍ତେ ଆମ ସରପଞ୍ଚ ତ ଠକଟା ଆଉ। ସେ କିଛି ଶୁଣୁନି ଯେତେ ଭୋକି ଭୋକି କଲେ ବି ସେ ଶୁଣୁନି।
ଆ ସରପଞ୍ଚଙ୍କୁ ଏଭଳିଆ ଭୋଟ ଦବନି ଏଇ ବର୍ଷ ନା ଆର ବର୍ଷ ତ ଭୋଟ ଷ୍ଟାର୍ଟ ହବ ନା।
କଣ କହିଲେ?
ଭୋଟର କାର୍ଡ ହେଇଯାଇଛି? ଭୋଟ ଫୋଟ ଆଉ କିଛି ଦବନି ହେଲା। ନୂଆ ସରପଞ୍ଚ କୁ ଇଏ କର। ବାସ।
ହଁ ଠିକ କଥା।
ଆଉ କଣ ରୋଡ କାମ ଟା ଫାଷ୍ଟ କରିଦିଅ ବୁଝିଲ।
ହଁ। ରୋଡ ଫୋଡ କାମ ସବୁ ଚାଲୁ ଚାଲୁ ଯେତେ ଚାଲୁଛି। ତମ ଗାଁ ରୋଡ। ତ ଠିକ ଅଛି ହେଲେ ଫାଳେ ଫାଳେ ଭଲ ନାହିିଁ କରାହବ ଆଉ।
ଏବେ କଣ ରୋଷେଇ ଚାଲଛି ନା କଣ?
ହଁ ବା ଚିକେନ କରୁଛି।
ଗ୍ୟାସ ଲାଗିଲାଣି?
ନାଇଁ ଫାଷ୍ଟ କଡେଇ ବସେଇଛି। ତାପରେ ସେଥିରେ ତେଲ ଢାଳିଛି। ଗ୍ୟାସ ସରିଗଲା ଯେ।
ହୁଁ।
ମୋ ଜେଜେବାପା ଯାଇଛନ୍ତି ଗ୍ୟାସ ଆଣିବା ପାଇଁ। ଧରିକି ଆଇଲେ ଜେଜେବାପା ଆଡୁ କ ଆଜ୍ଞା ରୋଷେଇ ହବ ଆଉ ହୁଁ।
ଓ ହୋ। ମୁଁ କହିଲି ଚିକେନ ଫିକେନ୍ ହଉଛି ତାହେଲେ ଆଜି ଆଉ।
ଆଜି ଟିକେ ପଇସା ଆସ ଥିଲା ବୋଲି ଚିକେନ ହଉଚି। କାଲି ଆମ ଘରେ ମୋ ବୋଉ କରିଥିଲା। ଭାତ ଖାଇବା ପାଇଁ ଲୁଣ ଆଣିବା ପାଇଁ ଯେ ଲୁଣ ଆଣିବା ପଇସ ନଥିଲା। ମୁଁ ଗୋରୁ ଲୁଣ ଆଣିଲି ମୋ ବୋଉ ହେମଦସ୍ତାରେ କୁଟିଲା। ତାପରେ ଆମେ କିଛି ଖାଇଲୁ ଭାତ ମଡେଇକି।
ଆଚ୍ଛା ଏମିତି ତାହଲେ କଥା। ଲୁଣ କଣ ବିଣ୍ଡା ହେଇଯାଉଛି ତମ ଆଡେ?
ଆ ଲୁଣ ପାଇଁ ପଇସା ନାହିଁ। ଏଇ ଯାଇ ଗୋରୁ ଲୁଣ ଧରିକି ଆଇଲୁ। ଗୋରୁ ଯୋଉ ଖାନ୍ତିନି ଲୁଣ ସେଇ ଲୁଣ।
ତ ଚାକିରି ପାଠ ବାଠ ପଢ଼ିଲେ ଘରେ ବସିଲେ ଚାକିରି ବାକିରି କଲେ ସିନା ଘର ପଇସା ଆଇଲେ ଚଳିବ।
ହଁ କରିବା ଆଜ୍ଞା ପାଠ ତ ହେଲାନି ଭଲରେ ଆଉ ବ ଚାକିରି ଫାକିରି ସିନା ଟିକେ ତ ମିଳିଲେ ହଁ ହୁଅନ୍ତା ଚାକିରି ତ ମିଳୁନି ସରକାର ଯୋଜନା ଫୋଜନା ସବୁ ଖ ତରମଚ ଖାଇ ଦଉଛି ଦଉନି।
ଆଉ ବା ଏଜ ଭତ୍ତା ମିଳୁଛି ନା ନାଇଁ ଆପଣଙ୍କୁ?
କିଛି କିଛି ନା ବର୍ତ୍ତମାନ ଷାଠିଏ ହେଇଛି? ବା କିଛି ଆମ ଗାଁ ଟା ଗୋଟେ ବଡ
ଆଚ୍ଛା ତାହେଲେ ଠିକ ଅଛି ଲେବର କାର୍ଡ ଆପଣଙ୍କର ଅଛି?
ଲେବର କାର୍ଡ ନାହିଁ।
ଯଦି ନାହିଁ ତାହେଲେ ଦେଇ ଦିଅ ତୁ ଦି ତିନି ହଜାର ଟଙ୍କା ଦେଇ ଦିୟନ୍ତୁ ଦଲାଲ ମାନେ ଅଛନ୍ତି କରିଦେବେ ଲେବର କାର୍ଡ। ବୁଝିଲେ ଲେବର କାର୍ଡ ରେ ଆପଣ ବାହା ହେଲେ ବି ଷାଠିଏ ହଜାର ଟଙ୍କା ମିଳୁଛି।
ଏତେ ବଢିଆ ହୁଅନ୍ତା କରିବା।
ଇୟା।
ଆ ସକାଳେୁ କଣ ଖାଇଥିଲେ?
ସକାଳେ ଆଜି ଛତୁଆ ଗୁଣ୍ଡ ଖାଇଥିଲୁ। ତାପରେ ଟେନ୍ ଏନ୍ ଦଶ ଦଟା ବ ଦଶଟା ପରେ ଇଟିଲି ଘୁଗୁନି ଖାଇଥିଲୁ।
ହୁଁ
ତାପରେ ଡିଉଟି, ଫିଉଟି ସାରିକିନି ଆଉ ଆମର ଆସିଲୁ ଏଠିକି, ଘରକୁ ଆସିଲୁ ଆଉ
ଆଛା ଭାଇ, ଆପଣ ପ୍ଲାଣ୍ଟ ବିଷୟରେ କଣ କଣ ଜାଣିଛନ୍ତି କହିଲେ? ପ୍ଲାଣ୍ଟ ରେ ଡିଉଟି କରିଛନ୍ତି ନା, କୋଉଠି ଡିଉଟି ମାନେ କି ଡିଉଟି ଚାଲିଛି ଆପଣଙ୍କର?
ହ ହଁ ଏମ ସେ ଇଏ ଏପ୍ ଅଛି ଆମର ଏ ନିରାଚଳ ଇସ୍ପତ୍ତି ନିଗମ ଲିମିଟେଡ୍ ଯାଞ୍ଚ
ଆଛା, ଆଛା, ଆଛା, ଆପଣ ପ୍ଲାଣ୍ଟ ବିଷୟରେ କଣ ଜାଣିଛନ୍ତି କହୁନାହାନ୍ତି?
ପ୍ଲାଣ୍ଟ ଆମର କେବଳ ଆ ଯେତିକ ସବୁ ରଡ
ବ
ଆମର ଯୋଉ ରଡ ବାହାରୁନି, ସେଟା ସବୁ ତିଆରି ହଉଛି ସେଟା ଟ୍ରେଲ୍ ଟା ସେଇଠଆ ହଉଛି ଆଉ କହନ୍ତି ବିଲେଟ ଆଇରନ୍ ସେଟା, ଫାଷ୍ଟ ଆଇରନ୍ ଗାଡି ଆସିବ, ଆଇରନ୍ ଯୋଉ ମାଇନିସି ରୁ ଆଇରନ୍ ଗାଡି ଆସିବ, ସେ ଆଇରନ୍ ତାପରେ ସେ ରୁ ଆଇରନ୍ ବାହାରିବ, ସେ ଆଇରନ୍ ଗୁଡାକୁ ତରଳ ଏ ବ୍ଲାଷ୍ଟ ଫ ଅଛି ବ୍ ଫ ତରଳ ହେବେ ପୁରା ଟମ୍ଚର ପୁରା ହାଇ ଟମ୍ଚର ତଳ ହେବେ । ସେଟା ଆଣିକିନି ଗୋଟେ ବଡ କୁଣ୍ଡରେ ପକେଇବେ, ତ କୁଣ୍ଡରେ- ପକେଇଲେ, ସେ କୁଣ୍ଡର ତଳୁ ସବୁ ପାଇପ ଯାଇଛି ।
ହ
ସେ ପାଇପ୍ ବାଟେ ସେ ସବୁ ମାନେ ଗ୍ରାଇଡିଙ୍ଗ ଟାଇପ ର ହେଇକିନି, ସେ ତ ତଳୁ ତଳ ତଳକୁ ତଳୁ ଯିବ, ସବୁ ମାନେ ଯୋଉ ପାଇପ୍ ଗୁଡା ଲାଗିଛି, ସେ ପୁରା ଟାଣ ଏୟାର ସଂସ୍ପର୍ଶରେ ଆସିବ ସେ ପୁରା ଟାଣ ହେଇଯିବ, ତ, ସେଇଟା ହବ, ସେଇ ମେ ଟା ଆମର କହନ୍ତି ଆଇରନ୍ ଆଇରନ୍ ରଡ ସେଟା ଗୋଟେ ବଡ ଆକାରରେ ଆସିବ ପିସ୍ ପିସ୍ ଆକାରରେ ଆସିବ, ସେଟା ବାହାରକୁ ଯିବ ଏକି ସବୁ ଆମର ସପ୍ଲାୟର ଅଛନ୍ତି, ସବୁ ବାହାରକୁ ଯିବ । ବାହାରୁ ଗଲା ପରେ ସେମାନେ ସେଟାକୁ କାଟିକିନି ରଡ ବନେଇବେ। ରଡ ବ ନେଇକି ବିକିବେ, ଯଦି ବି କିଛି ଡିଫେକ୍ଟଡ ବାହାରି ପଡ଼ିଲା ପୁଣି ଆଉଥରେ ଆଣିବେ, ପୁଣି ବ୍ଲାଷ୍ଟେଶରେ ତରଳେଇବେ, ତରଲେଇବା ପରେ ଫୁଣି ରିୟୁଜ ହବ । ମାନେ ସେଠାରେ କିଛି ଇଏ ନାହିଁ, ମାନେ, ଲସ୍ କିଛି ନାହିଁ, ଯେତେ ଥର ସେଟା ଭଙ୍ଗାରୁୁ ଯାହା ଯାହା ପଡୁ, ସେଟା ପୁଣି ତଳେ ଦବ, ପୁଣି ରଡ ବନିଯିବ ଏମତି । ସବୁ ହଉଛି ଆଉ ମଟେରିଲ ବାହାରକୁ ଗଲେ, କମ୍ପାନୀ ପ୍ରଫିଟ୍ ପାଉଛି, ଯଦି ମଟେରିଆଲ ବାହାରକୁ ଯିବନି, କମ୍ପାନୀ ବୁଡ଼ିଲା ଆଉ ।
ଆଛା ଭାଇ, ଆପଣଙ୍କ ସହ କଥା ହେଇ ମତେ ବହୁତ ବିଷୟ ଜାଣିବାକୁ ପାଇଲି, ବହୁତ ଜ୍ଞାନ ବି ପାଇଲି । ଆଉ ଆପଣଙ୍କ ସ କଥା ହେଇ ଭଲ ଲାଗିଲା । ଧନ୍ୟବାଦ, ରଖୁଛି ଭାଇ ।